ହାଲୋ।
ହଁ।
ହଁ ମୁଁ କହିଲି କି ଆଉ କଣ କରିଥିଲ କି?
ଏଇ ବସିଚି ଏଠି ଆସି ଟିକେ ବସିଥିଲୁ ଆଉ ବର୍ସା ଆଜି। ଜୋର ସୋରେ ହଉଥିଲା ଯୋଉ ବର୍ଷା, ପବନ, ଘଡଘଡି। ସବୁ ଜୋରସୋର ହଉଥିଲା ଏବେ ଟିକେ ଛାଡ଼ିଲା ଯେମିତି ଟିକେ ବାହାରକୁ ଆସିଛୁ ଆଉ ମା ଝିଅ ଆଉ।
ଓହୋ ଆଉ ତମର ଆଡେ ତାହେଲେ ବର୍ଷା ହେଇଥିଲା।
ହଁ ଜୋରସୋରେ ବର୍ଷା ପ ହଁ କହିବୁ। ହଁ ସାନଭି ରାଉତ। ଅ ଯୋଉ ବର୍ଷା, ପବନ, ଘଡଘଡି ବର୍ଷା ଅଳ୍ପ ଟିକେ ହେଇଛି ବେଶୀ ହେଇନି। କିନ୍ତୁ ପବନ ଦଉଥିଲା ଟିକେ ଆଉ ବିଜୁଳି, ଘଡଘଡି ଟା ଜୋରସୋରେ ମାରୁଥିଲା।
ଓହୋ ଆରେ ଆମର ବି ବର୍ଷା ହେଇଛି ଯେ। ଆମର କଣ ହେଲା କହିଲ ଜୋରେ ବସିକି ଫାର୍ଷ୍ଟ ମାନେ ଆ ଦି ତିନି ଦିନ ହେଲାଣି ଏମିତି ବର୍ଷା ଉଠଉଛି ହଉନି। କିନ୍ତୁ ଆଜି ହଠାତ୍ କିନା ଜୋରରେ ବର୍ଷା ଉଠେଇଲା ଆଉ ସାଙ୍ଗେ ସାଙ୍ଗେ ବର୍ଷା ହେଲା। ଆଉ କସିକି ଜୋରରେ ବର୍ଷା ହେଲା ମାନେ କାଚି ନେଇଯାଇଛି ବହେ।
ହଁ ପରା ଇଆଡେ ବି। ହଁ ଇଆଡେ ବି ସେଇଆ ଆହୁରି କୋଉଠି ଘଡ ଘଡ କରୁଛି ମାନେ କୋଉଠି ଆଉ। ଆଉ ପଛେ ଆଉ କୋଉ ଆଉ କୋଉ ଗାଁ ଆଡେ ବୋଧେ ହଉଛି ନା କଣ ବର୍ଷା ସେଇଥିପାଇଁ ଟିକେ ଘଡ ଘଡ କରୁଛି।
ହଁ ଆମର ବି ସେଇଆ ଏପର୍ଯ୍ୟନ୍ତ ମାନେ ବର୍ଷା ଟା। ଘଡଘଡି ଚଡଚଡ଼ି ଟା ହଉଛି ଏପର୍ଯ୍ୟନ୍ତ ଛାଡିନି ଆଉ। ଆଉ ଆଉ ଆଜି କଣ ରୋଷେଇବାସ ହେଇଥିଲା ତମର?
ଆମର ଆଜି ହେଇଥିଲା ଶାଗ ଯୋଉ ବୋଇତାଳୁ। ରାଇ ଆଉ ମଞ୍ଜା ରାଇ। ଆଜି ପଖାଳ ଭାତ ଖାଇଲୁ ତ ଆଉ ବିଲାତି, ବାଇଗଣ, ବଡି ଭଜା ଆଉ।
ଓହୋ ଆଉ। ଆଉ ଏତେ ପ୍ରକାର ତମର କରିଛ ଆଉ ଭଲ କରି ଖାଇଥିବ ଆଉ ଏଇ ଯୋଉ ଗରମକୁ। ତ ଗରମ ଖାଇ ହଉନଥିବ।
ହେଲା।
ଉଁ ହୁଁ। ଆଉ କଣ ଏଥର ରଜରେ କୁଆଡେ ଯିବାର ପ୍ଲାନିଂ ଅଛି?
ରଜରେ ନା ରଜରେ ଯିବାର ତ ପ୍ଲାନେ ଅଛି। ସବୁଆଡେ ଯିବାକୁ ଇଚ୍ଛା ହଉଛି ଜାଣିଚ ନା ଏ ଅସଲ ଖାଲି ଯାଇ ପାଇନେ ହେଲା। ସବୁଆଡେ ଯିବାକୁ ଇଚ୍ଛା ଫାର୍ଷ୍ଟ କଥା ହେଲା ଟାଇମ୍ ବାହାର। ଛୁଆ ମାନେ ଟାଇମ ଦେବା ଦ ଦରକାରେ ତା ସହିତ ଏ ଯୋଉ ଛୁଆ ଗୋଟେ ଗୋଟେ ଅଛନ୍ତି କେଁ କଟର କେଁ କଟର ହଉଛନ୍ତି।
ଅ ହ। ଆରେ ନା ମୁଁ କଣ କହିଲି କହିଲ ଏଇଠି ଗୋଟେ ଜାଗାରେ ଭଲ କି ରଜ ମନଉଛନ୍ତି। ଏଇ ଯୋଉ କଉଠି କହିଲ ଏଇ ଆମଠୁ। ପାଞ୍ଚ ଦଶ ମି କିଲୋମିଟର ଦୂର ହବ ଗୋଟେ ଜାଗାରେ ପୁରା ବଢିଆ କି ରଜ ହଉଛି। ସେଲିବ୍ରେଶନ ସେମାନେ ପୁରା ହଁ ସେମାନେ ପୁରା ମାଇ କିଏ ପ୍ରଚାରଣ ମାନେ ପ୍ରଚାର କଲେଣି। ଆଉ ଟେଣ୍ଟ ଫେଣ୍ଟ ମାରିଛନ୍ତି ସବୁ ବଢିଆ ସଜେଇଛନ୍ତି ଆମ ଗାଁ ଲୋ ଛୁଆ ସବୁ ଯାଇଥିଲେ ଯେ ମାନେ ସବୁ କହୁଥିଲେ। ତ ମୁଁ କହିଲି ଏଥର ଗଲେ ସିଆଡ଼େ ହୁଅନ୍ତା। ଆଉ କଣ କହୁଛ ଆସିବ ନା?
ହଉ ଦେଖିବା ଆଉ ସମୟ ବାହାର କରି ଟିକେ ଯିବା ମୁଇଁ ଯିବି ତମକୁ କହିବି ଆଉ।
ଟାଇମ୍ ଥିବା ଦରକାରେ ତାପରେ ଏଇ ଯୋଉ ପାଣିପାଗ ବି ଭଲ ଥିବା ଦରକାରେ। ଦେଖୁନ କେମିତି ସେଇ ନାକେ ଖରା ସେଇନାକେ ବର୍ଷା ପବନ।
ଓହୋ। ବର୍ଷା ପବନ ତ ହଉଛି ଯେ କିନ୍ତୁ ମତେ ଲାଗୁଛି କଣ ହବ କହିଲ ଦେଖ ଏଇନା ଯେତେ ହେନେ ଖରାଟା ହେଲା ନା ମତେ ଲାଗୁଛି ବହୁତ୍ ଏଥର ଖରା ହେଲାଣି ତ ବୋଧେ ବର୍ଷ ମତେ ଲାଗୁଛି ବର୍ଷାଳିଆ ପାଗ କି ଥଣ୍ଡାଳିଆ ପାଗ କରିବ ରଜରେ। ମାନେ ରଜ ପାଗଟା ଦେଖୁନ କେତେ ବଢିଆ ସେଟା ପୁରା ଥଣ୍ଡା ଲାଗେନି ନା? ସେଇ ପାଗଟା ଯଦି ଦବ ତାହେଲେ ବୁଲିବା ପାଇଁ ଭଲ ଲାଗିବ ଯୁଆଡେ ବୁଲାବୁଲି କରିକି ଆସିବା ପାଇଁ।
ଅଁ ହଁ ସେମିତି ସିନା ହେଲେ। ଆମେ ସିନା ଖାଲି କହି ଦଉଚନ୍ତି ସିଏ ହବ କି ନାଇଁ ସେ ଯୋଉ ସୂର୍ଯ୍ୟ ଦେବତାକୁ ଜଣା ସେ ଯୋଉ ଇନ୍ଦ୍ର ଦେବତାକୁ ଜଣା ସବୁ ଦେବତା ମାନଙ୍କୁ ଜଣା।
ହଁ ପା ଆଉ ଶୁଣ ତମେ ଯଦି ଶୁଣ ତମେ ଯଦି ଆସିବ ତାହେଲେ ଆମେ ସେଠିକି ଗୋଟେ ଦିନ ଯିବା ବୁଲିକି ଆସିବା। ତାପରେ ତମେ ସେଦିନ ରାତିଟା ରହିଯିବ ଆମ ଘରେ ତାପରଦିନ ପୁଣି ଯିବା ଏଇ ଯୋଉ କେଉଁଝର ଆଡେ ବି ଆମର ଯିବାର ପ୍ଲାନିଙ୍ଗ୍ ଥିଲା ଯିବା ସେଆଡେ ବୁଲିକି ଆସ ଜିବା ସିଆଡେ ବହୁତ୍ ବଢିଆ ମାନେ କରନ୍ତି ନା ରଜ ଟା ବହୁତ୍ ମାନେ କଣ କହିଲ ଯ ଜଙ୍ଗଲ ଏରିଆ ନୁହେଁ କି ହଁ ସେପଟେ ପୁରା ବହୁତ୍ ଗାଁ ଅଛି କଣ କହିଲ ବହୁତ୍ ମାନେ କଣ କହିଲ ଟିକେ ଅଛନ୍ତି ଏପଟେ ଆମର ଆଦିବାସୀ ଲୋକ ବି ବହୁତ୍ ଅଛନ୍ତି ଗାଁ ଗାଁ ଗାଁଉଁଲିଆ ଲୋକ ବି ବହୁତ୍ ଅଛନ୍ତି ତ ସେଇପଟେ ବି ବଢିଆ କରନ୍ତି ରଜ। ଭଲ ଲାଗେ ତ ସେଠିକି ଯଦି ବି ଆସିବ ତାହେନେ କରିଲେ ହବ ମାନେ ଗଲେ ଆଉ ସେଠି ମଜାମସ୍ତି କରିକି ଆସିବା ନା କଣ କହୁଛ?
ହଉ ଦେଖିଆ ଯିବା ଆଉ କଣ।
ହଁ ଆଉ ତମର ରଜରେ କଣ ପିଠାପଣା ସବୁ କଣ କର କେମିତି।
ଆମର ପିଠାପଣା କେ ବିଶେଷ କିଛି କରୁନା ଖାଲି ଚ ଚକୁଳି ପିଠା ଆରିସା ପିଠା ଆଉ ଦିଇଟା କାକେରା ପିଠା କରୁ।
ଆଚ୍ଛା ଖାଲି ଏତିକି ଆମର ବହେ ପିଠା ହୁଏ ମ।
ନାଇଁ ଆମର ପ ପିଠା ମାନେ ବହେ କରିବାକୁ କିଛି ନାହିଁ କଣ କହିଲ ଆମର ସେରା ଖାଇବାକୁ କେହି ନାହାଁନ୍ତି ଆମର ଆଉରି ପି ପିଠା କିଏ ଖାଇବେ ଖାଇ ଚକୁଳି ପିଠା ଟା ଖାଆନ୍ତି। କାକରା ପିଠାଟା ଟିକେ ମୁଁ ଖାଏ ଆମ ବୋଉ ଖାଆନ୍ତି ଆଉ ଆର୍ସା ପିଠାଟା ଆମ ବାପା ଖାଆନ୍ତି। ଆଉ ସେ ଯୋଉ ମଣ୍ଡା ପିଠା ସିଜା ପିଠା ଏରା ଆଉ କିଏ ଖାଉ ନାହାଁନ୍ତି ଆଉ କିଏ ଭଲ ପାଉ ନାହାଁନ୍ତି। ଆଗୁରୁ ତ ରଜ ଅଷ୍ଟମୀ ହେଲେ ଆଠ ଦିନି ପନ୍ଦର ଦିନି ଆଗରୁ ପିଠା ପଣା କରିକି ରଖନ୍ତି। ଏବେ ତ ଆଉ ସେମିତି କିଛି ବି ନାହିଁ। ଯେତେବେଳେ ମନ ହେଲା ପିଠା ପଣା କଲେ ଖାଇଲେ ଆଉ ପି ଆଉ କେହି ପଚାରୁ ନାହାଁନ୍ତି।
ନାଇଁ ଆମର କଣ କହିଲ ଆମର ଆମର ମୋର ତିନି ଚାରି ଜଣ ପିଉସି ଅଛନ୍ତି। ତାଙ୍କ ଘର ମାନଙ୍କୁ ସବୁ ଦିଆଯିବ। ଝିଅ ଝିଆଣି ଯଉ ସେରା ଦିଆଯାଏ ସେଇରା ତାଙ୍କ ଆମର ପୁରା ପିଠା କରିକି ମୋ ଆପା ମାନଙ୍କ ଡିମାଣ୍ଡ୍ ଯେ ଆମର ପି ପିଠା କରିକି ଦେବେ ତ ଆମର ପିଠା କରିକି ତାଙ୍କ ପାଇଁ ଦିଅନ୍ତି ତାପରେ ଆମ ଘରେ ବି ଅଛନ୍ତି ଆମର ଛୁଆ ଅଛନ୍ତି ଆମେ ଭାଇ ଭଉଣୀ ସବୁ ଖାଉ ଆଉ ତ ଆମର ବହୁତ୍ ପ୍ରକାର ପିଠା ହୁଏ ଆମର କଣ କହିଲ ଯୋ କାକରା ପିଠା ପୁରରେ ଆମର ତ ଜାଣିଥିବ ତମେ ଆମର ନଡିଆ ପୁର ନଡିଆ ବାଡି। ତ ଆମର ପୁରରେ ଯୋଉ ପିଠା ହୁଏନି କାକରା ପିଠା ସେଟା ଆମର କରନ୍ତି ଆଉ ତା ସହିତ ମେଲା କାକରା ବି କରନ୍ତି ଯୋଉଟାରେ କି ପୁରା ନ ଦେଇକି ଖାଲି କରନ୍ତି ସେଟା କରନ୍ତି। ଆଉ ଆରିସା ତ ଆମର ପୁରା ହୁଁ ଆରିସା ତ ମୋ ବୋଉ ହାତଟା ପୁରା ଫେମସ୍ ଆଉ ବଢିଆ ଆରିସା ସେ କରେ ଚିନି ଆରିସା ଗୁଡ ଆରିସା ଯୋଉଟା ଭଲ ଲାଗିବ। ସିଏ କରେ ଆଉ ତା ସହିତ କଣ କରେ କହିଲ ଗୋଟେ ହଳ ଦିରେ ଯୋଉ ପିଠାଟା ହୁଏନି ନା ସେଟାକୁ କଣ ଗୋଟେ କୁହଯାଏ ଆମର ଏଠି ଏଁ ଫନୋଟେ କୁହାଯାଏ ସେଟା ସେଇଟା ବି ବଢ଼ିଆ ପୁର ଦେଇକି କଲେ ସେଟା ବି ବଢିଆ ଟେଷ୍ଟ ହଁ ଏଣ୍ଡୁରି ପିଠା ଏଣ୍ଡୁରି ପିଠା। ହଁ ସେଇଟା ସେଇଟା ଆମର ହଳଦୀ ପତ୍ର ଯୋଉଟା ଦେଇକି କ ସେଇଟା ମତେ ସବୁଠୁ ଭଲ ଲାଗେ। ସେଇଟା ଏଣ୍ଡୁରି ପିଠାଟା ସେଟା ଭାରି ବାସ୍ନା ଦିଏ। ସେଇ ପିଠାଟା ଆଉ ଚ
ସେ ପତ୍ରଟା ପାଇଁ ବାସେ। କଣ ପିଠାଟା ବାସେ କିି ସେ ଯେଉଁ ପତ୍ରଟା ହଳଦୀ ପତ୍ରଟା ହିଁ ବାସେ ସେଇ ପତ୍ରଟା ବାସ୍ନା ଦିଏ।
ହୁଁ ସେଇଟା ବାସେ ସେଇଟା ହିଁ ଆମର କଣ କହିଲେ ସବୁଠୁ ମାନେ ମତେ ବଢିଆ ଲାଗେ। କାହିଁକିନା ସେଟା ହଳଦୀ ପତ୍ରରେ ହୁଏ ତା ବାସ୍ନା ବଢିଆ ଲାଗେ। ଆଉ ଚକୁଳି ପିଠା ତ ସକାଳୁ ହୁଏ ଆମେ ସବୁ ଖାଉ ମଟର ତରକାରୀ ସହିତ ଆଉ।
ହଁ ଆମର ବି ସେଇ ଚକୁଳି ପିଠା କରୁ ସେ ଯୋଉ ସକାଳେ ଖାଇବା ପାଇଁ। ଆଉ ଆସା ପିଠା ସିଏ ଆମର ବି ଅପା ମାନଙ୍କ ଘରକୁ ଦବା ପାଇଁ କରନ୍ତି। ଆଉ କାକରା ପିଠା ନା ଆମେ ଖାଉ। ଆଉ କିଛି ପିଠା କେ ସେତେବେଳେ କେମତି ମନ ହେଲେ ଯଦି ଟାଇମ ହେଲା ମନେ ହେଲା ଆମେ କରରୁ ହଉଛି କଣ କହିଲ ଦି ଦିଟା ଯୋଉ ମଣ୍ଡା ପିଠା ଆମେ ଟିକେ ଭଲ ପାଉ ଆମେ ଏ ଆମ ବୋଉଙ୍କର ମୋର ଟିକେ ଭଲ ପାଉ ଖାଇବା ପାଇଁ ଆ ଆଉ କିଏ ଖାଆନ୍ତିନି ସେଥିପାଇଁ ଟିକଏ କରୁ ନହେଲେେ ନାହିଁ। ଆଉ ପିଠାପଣା ଆଉ ସେମିତି ଆଉ ହଉନି ମାନେ ଗୋଟେ
ହୁଁ ଆଗ କାଳରେ ଯେମିତି ହଉଥିଲା ପିଠା ଆଉ କଣ ସେମିତି ହେଉଛି କି ଆଉ ହଉନି କଣ କହିଲା ମୋତେ ବି ମଣ୍ଡା ପିଠାଟା ଭଲ ଲାଗେ। କିନ୍ତୁ ଏବେ ଆଉ ମଣ୍ଡାପିଠ ଠା ବି ଏତେ ଆଉ କରାହଉନି। କୋଉ ବର୍ଷେ ଏଇ ପୂଜାପର୍ବାଣୀ ରେ ରହିନେ ଆ ଗୁରୁ ଆମର ବର୍ଷ ସାରା ସବୁ ମାସ ମଣ୍ଡାପିଠା ହୁଏ ଆମ ଘରେ। ଯୋଉ ପୁର ମଣ୍ଡା ପିଠା ଆଉ ଯୋଉ କଣ କହିଲ ରାଶି ବାଲା ମଣ୍ଡା ପୀଠା ଯୋଉଟା ଖଶା ମଣ୍ଡପିଠା ସେଇଟା ବି ହୁଏ। ଆଗରୁ ଆମର ବହୁତ ହୁଏ। ବଟ ଏବେ ଆଉ ହଉନି ଆଉ ସେମିତି କାଁ ମ୍ଭା ଆଉ ତମର ଚ
ମାନେ ଆମର ବୋଲି ନୁହଁ ତମର ବୋଲି ନୁହଁ ବହୁତ ଲୋକ ଦେଖିବ ଏଇନାକେ ବହୁତ ଲୋକ ପିଠାପଣା କିଏ କରୁନାହାଁନ୍ତି ଖାଇବାକୁ ଭଲ ପାଉନାହାନ୍ତି। ବାହାର ଜିନିଷ ସବୁ ଖାଇଦେଲେ ତ ତାପରେ ସେତେବେଳେ ସମସ୍ତେ ଘରେ ଥିଲେ ଯେ ଯୁଆଡେ ଥିଲେ ପର୍ବ ମାନେ ପର୍ବ ହେଲା ମାନେ ବାହାରୁ ସବୁ ଘରକୁ ଆସିବେ। ଏବେ କଣ କରୁଛନ୍ତି ସମସ୍ତେ ଯୋଉ ବାହାରେ ରହିଯାଉଛନ୍ତି ହଁ ପର୍ବ ଟା ତ ଆମେ ଘରେ ତାକୁ କରିଥାନ୍ତେ ଏଇଠି ତ ବି କରିଦବା। ଆଉ କଣ ଘରକୁ ଯିବା ଦରକାର ସବୁ ସେ ପର୍ବ ଓଷା ବାର ସବୁ ପିଠା ପଣା ସବୁ ଆସ୍ତେ ଆସ୍ତେ ମାନେ ଏନ୍ତି କମି କମି ଯାଉଛି।
ହଁ ସେଇଆ ତ ହଉଛି। ହଁ ସେଇଆ ପା ଆଜିକାଲି ଆଜିକାଲି କଣ କହିଲ ଆଜିକାଲି ଛୁଆ ବି ଆଗ କାଳରେ ଯେତିକି ପିଠା ଖାଉଥିଲେ ଆଜିକାଲି ଛୁଆ କଣ ଖାଉଛନ୍ତି। ଖାଲି ମୋମୋ ବର୍ଗର ଏଇଗୁଡା ତ ସବୁ ଖାଇଲେ ପିଜା। ଆଉ କିଏ ଖାଉଛନ୍ତି କହିଲେ ପିଠା ଆମେ ଯଉ ଆମ ଟାଇମରେ ଯଉ ପିଠା ଖାଉଥିଲୁ ଆମେ ଆଜିକାଲିକା ଛୁଆ ଆଉ ବୁଝୁଛନ୍ତି। ମୋର ବା ଗୋଟେ ଝିଆରି ଅଛି ଖାଲି ସେ କୁର୍କୁୀରି ଖାଇବ ଆଉ କିଛି ବି ଖାଇବନି।
ହଁ ପରା ଛୁଆ ମାନେ ତ ଛାଡ ଖାଇବେନି। କଣ କହିଲ ସେଇ ଯୋଉ କୋଡିଏ ପଚିଶ ତିରିଶ ବର୍ଷ ତଳର ଲୋକମାନେ ଯୋଉମାନେ ଅଛନ୍ତି ସେଇମାନଙ୍କ ପାଇଁ କିଛି କିଛି ପିଠା ହେଉଛି ସେଇମାନଙ୍କ ପରେ ଆଉ କେହି ପିଠାପଣା କରିବେନି ଯାହା ଲାଗୁଛି।
ସେଇଆ ମତେ ବି ଲାଗୁଛି। ଆଉ କଣ କାହିଁ ପିଠାପଣା ସବୁ ତ ଆଜିକାଲି ଛୁଆ ତ କେହି ଖାଉନାହାଁନ୍ତି ପିଠାପଣା ଆମର ମୋ ପିଉସି ଘର ଦିଆଯାଉଛି ବୋଲି ବି ହଉଛି। ଆମର ବି ନହେଲେ କରନ୍ତାନି ମୋ ବୋଉ। ସିଏ ଖାଲି ସେ ପିଉସି ମାନଙ୍କୁ ଦେବା ପାଇଁ ବାଧ୍ୟ ହେଇକି କରୁଛି। ନହେଲେ ଏତେ ପେରିପାଠ କିଏ କରିବ ପରିପାଠ।
ଆଚ୍ଛା।
ଆଉ ତମର ବଡ଼ି କର୍ ବଡ଼ି କର ନା?
ହଁ ଆମର ବଡ଼ି କରୁ କରିଛୁ ଏ ବର୍ଷ ଆସିବ। ଦେମି ନହେଲେ ମୁଁ ଗଲେଥିରେ ନେଇକି ଯିବି ତମ ପାଇଁ ଆଉ।
ହଁ ଆ ବଡ଼ି ତମର କୋଉଥିରେ କର କହିଲ ଆମର ପାଣି କ କାରୁ ନା କଖାରୁରେ କର ହଁ ନାଇଁ ମୁଁ କହିଲି କଖାରୁରେ କର?
ହଁ କଖାରୁ ରେ କରନ୍ତି ଆଉ କଖାରୁ ଟିକେ ସର୍ଟ ହେଇଗଲେ ଅମୃତ ଭଣ୍ଡାର କରନ୍ତି।
ଆମର ବି କଖାରୁ କରନ୍ତି ମୁଁ ଶୁଣିଛି କାଲେ ଅମୃତଭଣ୍ଡାରେ ବି ବଢ଼ିଆ କାଲେ ହୁଏ। ଯେ ମୁଁ କେବେ ହୁଁ
ଖାରୁ ଅମୃତଭଣ୍ଡା ମିଶେଇକି ଯଦି କରିବେ ଭଲ ହବ ଖାଲି ଅମୃତଭଣ୍ଡାର କଲେ ଜଜଣକର କାଳେ ହଳଦିଆ ପଡ଼ିଯାଉଛି କିଛିଟା ପାଣି ନେଇକି ହଉଚି
ହଁ ସେଇଟା ବି ଠିକ୍ କଥା। ତାପରେ ଖରା ଟା ଯଦି ପ୍ରପର ୱେରେ ହଉଥିବ ଖରା ଟା ଠିକ୍ ହେଇଥିଲେ ବଡ଼ି ଟା ଭଲ ହବ। ନହେଲେ ବଡ଼ି କଣ ହବ କହିଲ ବହୁତ ଖରାପ ହେଇଯିବ ଆମର ତ ପ୍ରାୟ ଟାଇମ୍ ଗୋଟେ ଗୋଟେ ଟାଇମ୍ ରେ ମୁଁ ବୋଉ କରିବ ଯେ ବଡ଼ି ଖରା ଠିକେ ହେବନି ସେ ବଡ଼ିଗୁଡ଼ା ପୁରା ହାଡ଼ ହେଇଯିବ।
ହଁ ପରା ଆମର ନା ଆମର ସେମିତି ଟାଣ ହେଇନି ଆମର ହେଇଛି ମାନେ ବର୍ଷ ଭଲ ହେଇଛି ବଡ଼ିକି ଟିକେ ଏଇନା ଖରା ଦରକାରେ।
ଆଚ୍ଛା ହଁ ଆମର କଣ କହିଲ ଆମର ଏଥର ମୋ ବୋଉ ତିନି ଚାରଟା ବଡ଼ି କରିଥିଲା ଫାଷ୍ଟ ଫାଟଟା ପୁରା ମାନେ କଣ କହିଲ ହାଡ଼ ହେଇଗଲା ବଡ଼ି ଟା ଭଲ ଖରା ସେଇଦିନ ବର୍ଷା ମାନେ ଖରା ଠିକ୍ ହେଇଥିଲା ବଟ୍ ସେଇଦିନ କାଉଁଳିଆ ପାଗ କରିଦେଲା। ତାର ବଡ଼ି ଗୁଡା ପୁରା ଖରାପ ହେଇଗଲା ହଁ ତାପର ତାପରେ ଆଉଥରେ କଲା ଯେ ବଡ଼ି ସେରା ପୁରା ବହୁତ ସ୍ମୁଦ୍ ଆଉ ବହୁତ ମାନେ କ୍ରିସ୍ପି ହେଇଥିଲା ସେଇଟା ସେଟା ଭଲ ହେଇଥିଲା ତାପରେ ପୁଣିଥରେ କଲା ଯଉ ପୁଣିଥରେ ହାଡ଼। ତାପରେ ଆଉ କରିନି ସେତିକି ତ ଆମର ଅଛି ଆଉ।
ଖରା ହେଲାନି ଆଉ ହଉ ତାହେଲେ ହଉ ତାହେଲେ ମୁଁ ଯାଉଛି ଝିଅକୁ ଟିକେ ଖୁଆଇବାକୁ ଦେମୀ ତାକୁ ଭୋକ ହେଲାଣି।
ହଉ ତାହେଲେ